ହାଲୋ ଶୁଭମ କଣ କର କଣ କରୁଛ?
ହଁ ଏଇ ବସିଛି ଆଉ
ଆଉ ଆମର ଗୋଟେ ଚାରି ଦିନ ପରେ ଗୋଟେ ଆୟୋଜନ ଥିଲା ଭୋଜିର। ତମେ ଆସିବଟି?
ହୁଁ। ଭୋଜି ଚାରି ଦିନ କ କୋଉ ତାରିଖ ହେବ?
ଏବେ ଆଜି ତ ହେଲା ସତର ତାରିଖ ଆଉ ଏକୋଇଶି ବାଇଶି ତାରିଖ ଆଡୁ ଆୟୋଜନ କରାଯାଇଛି ସାଙ୍ଗସାଥି ମିଶିକି ଗୋଟେ ଭୋଜି କରିବା କେତେଦିନ ହେଲା ମିଶିନାହାନ୍ତି ତ
ହଉ ଠିକ୍ ଅଛି ମୁଁ ଯିବି କଣ କଣ ଆଇଟମ୍ ହବ?
ଆମର ତ ବେଶୀ କିଛି ଭାବିନୁ ବର୍ତ୍ତମାନ କୁ ଭା ଭାତ ଡାଲି ପନିର ଆଉ ଛତୁ ପ୍ଲାନ୍ କରିଛୁ। ତମେ ଆଉ କଣ ଇଚ୍ଛା ତମକୁ କୁହ ସେଇଟା ବି ଏଡ୍ କରିବା?
ଆଉ ଚିକେନ କରିବନି ଚିକେନ ଆଇଁଷ କିଛି ହବନି।
ଆମିଷତ କିଛି ପ୍ଲାନ୍ ହେଇନି ସେ କେତେ ଜଣ ଆସିବେ?
ହ
ବନାହେଇନି ଲିଷ୍ଟ ବନାହେଲା ପରେ କେତେଜଣ ନନଭେଜ ଖାଇବେ କେତେଜଣ ଭେଜ ଖାଇବେ ସେଇଟା ଡିସାଇଡ୍ କରିକି ଲିଷ୍ଟ ବନେଇବୁ ଆଉ
ଅ ହ। ଚିକେନ କରିବା ବୋଲି ମୁଁ କହୁଛି ଚିକେନ ତରକାରୀ ଚିକେନ କି ପକୋଡ଼ା ଚିକେନ ପକୋଡ଼ା କଣ କରିବା ବୋଲି ଭାବୁଥିଲ ଚିକେନ ନହେଲେ ଭଲ ଲାଗିବନି।
ଆଚ୍ଛା ଆଚ୍ଛା ଠିକ କଥା କହିଲ ଚି କହିଲି ସାଧା ସା
ହଁ।
ସାଧା ମୋ ହିସାବରେ ଚିକେନ ତରକାରୀ ସହକଲେ ଠିକ୍ ହେବ?
ହବ ଚିକେନ ପକୋଡା ତମେ ଚିକେନ ପକୋଡା ନକରି ଚିଲି କଲେ ମଧ୍ୟ ହବ।
ହଁ ହଁ ସେଇତ ଚିକେନ ପକୋଡ଼ା ଛାଣିଦେଲା ପରେ ଆଉ ଟିକେ ସମୟ ତ ରୋଷେଇ କରିଦେଲେ ସେଇଟା ହିଁ ଚିକେନ୍ ଚିଲି ହେଇଯିବ।
ଚିକେନ ଚିଲିଟା କଣ କେନ୍ତୀ ମତେ ଟିକେ ଜଣା ନାହିଁ ତ?
ଆଚ୍ଛା ଆଚ୍ଛା ଚିକେନ ଚିଲ୍ଲିର କିଛି ବେଶୀ କି କିଛି ବଡ଼ ପ୍ରୋସେସ ନାହିଁ। ଚିକେନ ଚିଲି ମାନେ ନର୍ମାଲ ଯେମିତି ଆମେ ଚିକେନକୁ ଦୋକାନରୁ କିଣିକି ଆଣୁଛେ ସେତ ତ ତରକାରୀ ପାଇଁ କାଟିଦଉଛି ନା ତ ଆମେ ଚିକେନ ଚିଲ୍ଲି ପାଇଁ ଫାଷ୍ଟ ବୋନଲେସ୍ ଚିକେନ୍ କିଣିକି ଆଣିବାକୁ ପଡ଼ିବ? କାହିଁକି ନା ବେଶୀ ବୋନ ଥିଲେ ଚିକେନରେ ହାଡବେଶୀ ଥିଲେ। ଚିକେନ ଗୁଡା ଚିଲି କଲା ପରେ ଖାଇବାକୁ ଭଲ ଲାଗିବନି ପାଟିକୁ ଇଏ କରିବ। ସେଇଥିପାଇଁ ବୋନଲେସ୍ ଚିକେନ୍ ପିସ୍ ଆଣିଲେ
ବୋନଲେସ ଦୋକାନୀ ବାଲାକୁ କହକି ବୋନଲେସ ଚିକେନ ପିସ୍ ଆଛା।
ହଁ ହଁ ଦୋକାନ ବାଲାକୁ କହିକି ଫାଷ୍ଟ ବୋନଲେସ୍ ଚିକେନ୍ ପିସ୍ ଆଣିବ ତାପରେ ସେଗୁଡ଼ାକୁ ଓ ମ୍ୟାରିନେଟ୍ କରିକି ପାଖାପାଖି ଘଣ୍ଟାରୁ ଦୁଇ ଘଣ୍ଟା ଯାଏଁ ରଖିଦେବ। ଠିକ୍ ଅଛି।
ମେରିନେଟରେ କଣ କଣ ଦହି
ମ୍ୟାରିନେଟରେ ତୁମେ ୟୁଜ୍ କରିପାରିବ ଆମର ଆଉ ଦହି ତାପରେ ନର୍ମାଲ ଆମର ମର୍ଚ ଗୁଣ୍ଡ, ହଳଦୀ ଗୁଣ୍ଡ ତାପରେ ଜିରା ଗୁଣ୍ଡ ଧ ନିଆ ଗୁଣ୍ଡ
ଓହୋ ଆଚ୍ଛା।
ତିକି ଫ୍ରିଜ ରେ ରଖିଦବ।
ଠିକ ଅଛି କେତେ ସମୟ?
ତା ପାଖାପାଖି ଘଣ୍ଟେରୁ ଦୁଇ ଘଣ୍ଟା ଯାଏଁ ରଖିଦବ ତ ସେଇଟା ତାର ଫ୍ଲେଭର ସବୁ ଭିତରେ ପଶିଯିବ ଚିକେନର।
ଓହୋ।
ଆଉ ଗରମ ରମ ତେଲ ଫାଷ୍ଟ ଗରମ କରିଦେବ ଗୋଟେ ରୁ ଦି ଲିଟର ତେଲ କାହିଁକିନା ଆମେ ଚିଲ୍ଲି ଚିକେନ କରିବା ଆଗରୁ ଚିକେନ୍ ଗୁଡ଼ାକୁ ପକୋଡ଼ା ଛାଣିବାକୁ ପଡ଼ିବ ନା।
ହଁ।
ତ ତେଲ ଗରମ କ କଡ଼େଇ ନେଇକି ଜରିନେ କରିଥିବା ଚିକେନ ଗୁଡାକୁ ଆଣିକି ଆଉ ପାଖାପାଖି ଦଶରୁ ପନ୍ଦର ମିନିଟ୍ ଲେଖାଏଁ ଚିକେନ୍ ଗୁଡ଼ାକୁ ଛାଣିଦେବ ତେଲରେ।
ଠିକ ଅଛି।
ହମ୍। ତା ପରେ ତେଲ ପଟେ ଅଲଗା କରେଇରେ ନେଇକି ତ ଚିକେନ ଜୁସ ପିଆଜ, କ୍ୟାପ୍ସିକମ୍ ଆଉ ଆଉ ରସୁଣ ଏଗୁଡ଼ାକ ସବୁ ପକେଇକି ତେଲରେ ଭାଜି ଦେଲା ପରେ ଚିକେନ ଗୁଡା ପକେଇକି ତା ସହିତ ସୋୟା ସସ୍ ଟମାଟୋ ସସ୍ ପକେଇକି ଆଉ
କା
ଓହୋ ହୋ ଚିଲି ଚିକେନ ହେଇଗଲା ତାହେଲେ ଆଉ କଣ କଣ ହବ ଆଇଟମ? ଭୋଜିରେ।
ଆଉ ତ ପନିର୍ ପନିର୍। ତରକାରୀ ଆଉ ଛତୁ ତରକାରୀ ହଁ ପନିର ତ ହବ ନିହାତି ହବ କାହିଁକି ନା ସାଧା ଖାଇବା ବାଲା ବି ଅଛନ୍ତି ନା ବେଶୀ ଲୋକ ଭେଜିଟେରିଆନ୍ ବି ଖାଆନ୍ତି।
ଓହୋ। ହଉ ଠିକ୍ ଅଛି ତା ହେଲେ ଆପଣ କଣ ଆଣି ସାମାନ କଣ କଣ ଆଣିବ ମୁଁ ଆମ ମୁଁ ଅଛି ଆମ ଘରେ ଅଛି ସାମାନ କଣ କଣ ଆଣିବ କହୁନାହାନ୍ତି ମୁଁ ଧରି ପଳେଇବି ସେଇଦିନ ନହେଲେ।
ହଁ ତମେ ଯଦି ପାରିବ ତା ହେଲେ ତମ ଘର ପାଖାପାଖି କିଛି ଚାଉଳ ଆଉ ପନିର ଯଦି ହେଇପାରିବ ତାହେଲେ ଟ୍ରାଏ କର ଆଣିଦେବା ପାଇଁ କାହିଁକି ନା ଆମର ଏପଟେ ତ ଏଇଗୁଡ଼ା ଟିକେ ମାନେ ସବୁ ଆମେ ହିଁ ବୁଝିଲା ବେଳେ ଟିକେ ଲେଟ୍। ଟ୍ ହେଇଯିବ ତ ହୁଁ। ତ ତୁମେ ଆସିଲା ବେଳେ ଚାଉଳ ଆଉ ପନିର ଆଣିଦିଅ କିଛି।
ଅଁ ହଉ ଠିକ ଅଛି।
କୋଉଠିକି ଆସିବ ଜାଣିଛ ନା?
ନା।
ଆମେ ପ୍ଲାନ୍ କରିଛୁ ଘୋଡ଼େଇ ଶୁଣି ମନ୍ଦିର ପାଖରେ କରିବୁ।
ଠିକ ଅଛି।
ହୁଁ ହୁଁ ହଁ ହଁ ଘୋଡ଼େଇ ଶୁଣି ମନ୍ଦିର ପାଖରେ କରିବି।
ଆରେ କିଏ କିଏ ଆସି ଶ୍ରୀକାନ୍ତ ଆସିବ ଶ୍ରୀକାନ୍ତ ବିବୁ ଭାଇ ଆସିବ?
ହଁ ହଁ ଶ୍ରୀକାନ୍ତ ବିଭୁ ଭାଇଙ୍କୁ ତ ବି ମୁଁ ଜଣେଇ ଦେଇଛି ତମ ଆଗରୁ କଲ୍ କରିକି। ତମକୁ ଏବେ କଲ୍ କରିଛି।
ଏ ତାଠୁ ଭଲ ହୋଟେଲ ପଳା ଚାଲୁନୁ ନାନ୍ ଖାଇଦବା ନାନୁ ନାନ୍ ରେ ତ ଫିଷ୍ଟ୍ ହେଇପାରିବନି ନା।
ହଁ ହୋଟେଲ୍ ବି ଗଲେ ଠିକ୍ କଥା ହୋଟେଲ୍ ରେ ବି ବହୁ ପ୍ରକାର ଆ ତ ମିଳିବ ଆହୁରି ବିନା ପରିଶ୍ରମରେ ମିଳିଯିବ କିନ୍ତୁ ମୋ ହିସାବରେ ସାଙ୍ଗସାଥି ମାନେ ମିଶିକି ରୋଷେଇ କରିକି ଖାଇବାର ଯଉ ମଜା ସେୟା ହୋଟେଲ୍ ରେ ଯାଇକି ବ ଅଧଘଣ୍ଟାରେ ଖାଇକି ଆସିଯିବାର ସେ ମଜା ନାହିଁ।
ସେଇଟା ମଧ୍ୟ ସତକତା ଚି ଆପଣ ହୋଟେଲ୍ ରେ ନାନୋ ଯଦି କରିବା ନି ତ ନାନୋ ଟା ବହୁତ୍ ଭଲ ଲାଗେ ଟେଷ୍ଟ ଟା ତ ସେଥିପାଇଁ କହୁଛି। ନା ନୁ କି ପନିର୍ ପୁଲଚା। ଏଇ ଯେ ଆମର ଇଆଡେ ନୂଆ ନୂଆଁ ତ ସେଥିପାଇଁ ଟିକେ ଖାଇବାକୁ ଭଲ ଲଗେ ଆଉ।
ଆଚ୍ଛା ତାହେଲେ ଆପଣଙ୍କ ମତରେ ଯେ ଆପଣ ଯାହା କହିଲେ ସେଇଡା ଠିକ୍ କଥା। ତାହେଲେ ମୁଁ ଭାବୁଚି ଆମେ ରୋଷେଇ ସାରିଦେଲା ପରେ ହୋଟେଲ୍ କୁ ଯାଇକି ନା ନୁ ଆଉ ପନିର କୁଲଚା କେତେଟା ଆଣିଦବା ସାଙ୍ଗସାଥି ଯେତେଜଣ ଥିବା। ତ ସେଇଟା ଠିକ୍ ହବ‌।
ଠିକ୍ ହବ ସେଇଟା ମଧ୍ୟ ଠିକ୍ ହବ।
ହଁ ହୋଟେଲ୍ ର ଟେଷ୍ଟ ବି ମିଳିବ ଆଉ ସାଙ୍ଗସାଥିଙ୍କ ସହିତ ମଜା ବି କରିପାରିବା।
ହଁ ପନିର ପୁଲଚା ପାଇଁ ଖୁରୁମା ଅଛି ଚିକେନ ତରକାରୀ ଠିକ୍। ଠିକ୍ ହବ ଠିକ୍ ହବ ଆଣିଦେଲ ମତେ ଗୋଟେ।
ଆଉ ଏବେ ଆଉ ଏବେ କଣ କରୁଚ ଘରେ କଣ ଖାଇଲଣି ନାଁ ନାଇଁ।
ମୁଁ ଏବେ ଖାଇଲି।
କଣ ଖାଇଲ?
ଆଜି ଆମର ସାଧା ବିରିୟାନୀ ହେଇଥି
ଆଚ୍ଛା ଆଚ୍ଛା ସାଧା ବିରିୟାନୀ ତ ବହୁତ୍ ଉଁ ବିରିୟାନୀ ସହିତ ଆପଣ ଚୁକୁମ୍ବର କି ତରକାରୀ କଣ କରିଥିଲେ କି?
ହଁ ସାଲାଟ୍
ଆଚ୍ଛା ଆଚ୍ଛା ସାଲାଟ୍ କରିଥିଲେ।
ଆଉ ଜୁସ୍ ତରକାରୀ ନାଇଁ ଜୁସ୍ ହେଇଥିଲା ଯେମିତି ନର୍ମାଲ ଚିକେନ ବିରିୟାନୀ ପାଇଁ ସେମିତି ଜୁସ୍ ସେମିତି ଜୁସ୍ ହେଇଥିଲା।
ହୁଁ ହୁଁ ହୁଁ ତ ଆପଣ ଏବେ କା ରାତିରେ ବ ରାତିରେ କଣ ଖାଇବା ପାଇଁ ପ୍ଲାନ୍ କରୁଚନ୍ତି?
ରାତିରେ କଣ ରୁଟି କିି କୌଣସି ମଧ୍ୟ ତରକାରୀ କି ଭଜା ଆଉ।
ଆଚ୍ଛା ଆଚ୍ଛା ତାହେଲେ ଘର ଘର କାମ କେମିତି ଚାଲିଛି?
ଘର କାମ ଭଲ ଚାଲିଛି।
ଆଚ୍ଛା ତ ଘର କାମର ଯ ଲେବର ଗୁଡ଼ାକ ଆସୁଥିବେ ସେମାନେ ଖାଇବା ପାଇଁ କେମିତି ବ୍ୟବସ୍ଥା ଆପଣ କରିଛନ୍ତି?
ହଁ ମୁଁ ଚନ୍ଦ୍ର ମୁଁ ଚନ୍ଦ୍ରମୁଖୀ ହୋଟେଲ୍ କୁୁ କହିଦେଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ଚନ୍ଦମୁଖୀ ହୋଟେଲ୍ ରୁ ପାର୍ସେଲ ତାହେଲେ ଆଣି ଦଉଛନ୍ତି?
ହଁ। ଆଉ ଖାଇକି ଦେଲାଠୁ ବହୁତ୍ ଖର୍ଚ୍ଚ ହୋଇଯାଏ ତାଙ୍କ ପାର୍ଶଲ ଧରେ ତାଙ୍କ ତାଙ୍କେ ସେଇଠି ଖାଆନ୍ତି ଆଉ। ତିରିଶ ଟା ପାର୍ସଲ କହିଦିଏ ମୁଁ ଅଠେଇଶ ଟା ନାଁ କେତେଟା ଲେବର ଆଉଚେ ମୁଁ ତିରିଶ ଟା କାଳେ ଇଏ ଗୋଟେ ଦିନ କିଅଣ ହବ ଅସୁବିଧା ସୁବିଧା ପାଇଁ ରଖିବା କଥା ଆଉ।
ନାଇଁ ଠିକ୍ କଥା କାହିଁକି ନା ତିରିଶ ଜଣ ଲେବର ପାଇଁ ନିଜେ ଘରେ ରୋଷେଇ କରିକି ଦେଲାବେଳେ ବହୁତ୍ ପରିଶ୍ରମ ଲାଗିବ ସେଇଥିପାଇଁ ହୋଟେଲକୁ ହିଁ କହିଦେଲେ ସବୁଠୁ ଭଲ।
ପନ୍ଦରଶ।
ଆଚ୍ଛା ତାହେଲେ ହଁ ଲେବର ଖାଇବାକୁ ପାଉଛନ୍ତି ତ ନାଁ ହୋଟେଲ୍
ହଁ ହଁ ନାଇଁ ହୋଟେଲ୍ ହୋ ହୋଟେଲ୍ ରେ କାଦ୍ୟ ମୁଁ ଅ ଲେଟ୍ ଟିକେ ବି କିନ୍ତି କରିଥାଉଛି କିନ୍ତୁ ଟେଷ୍ଟ ଭଲ ମୁଁ ଖାଇଛି ମଧ୍ୟ ଚା କିନ୍ତୁ ବହୁତ୍ ଭଲ ଲାଗିଲା।
ଆଚ୍ଛା ଆଚ୍ଛା। ତାହେଲେ ଠିକ୍ କଥା କାହିଁକି ନା ଲେବର ମାନଙ୍କର ପେଟ ପୁରିଲେ ସେମାନେ ଭଲ କାମ
କାମ କରିବେ ହଁ କାମ ମଧ୍ୟ ଜଲଦି ସରିବ ହଁ।
ହୁଁ, ହୁଁ, ହୁଁ, ତାହଲେ ଅଁ, ଆ, ମୁଁ ମାସ ତଳେ କଥା ହଉଥିଲି ଆପଣ କହୁଥିଲେ ବି ଗୋଟେ ଖାଦ୍ୟ ଉପରେ ଗୋଟେ ହୋଟେଲ୍ କରିବେ। ଆଉ ସେ ଦୂ-କେ- କେତେ ଦୂର ଗଲାଣି ସେ କାମ?
ହୋଟେଲ୍ କରିବା ଲା-ଭାବୁଚି ନାଇଁ ସେ କାମ ଉପରେ ଅଛି। ଭାବିଚୁ କରିବୁ କିନ୍ତୁ ଏଇଟା ମଧ୍ୟ ଭାବ ସାଧା କି ଆମିଷ କରିବୁ ସେଇଟା ମଧ୍ୟ ଭାବୁଚୁ। କଣ ପାଇଁ ନା ଆମିଷ କଲେ ମଧ୍ୟ ହଁ ଗ୍ୟାସ ରେଟ୍ ବଢିଲାଣି ଆଉ ଅଧା ଲୋକ ଏବଂ ଅଧା ଆମିଷ ଛାଡିଦେଲେଣି। ସେଥିପାଇଁ ହୋଟେଲ୍ କରିବା ଟିକେ ଅସମତୋଷ ଅଛି ମୁଁ। ଦେଖିବା କଣ କରିବା।
ତାହେଲେ ଆପଣ ମୋ ହିସାବରେ ଆପଣ ଭେଜ୍ ରେଷ୍ଟୁରାଣ୍ଟ ଖୋଲନ୍ତୁ, ଏବଂ ଗ୍ୟାସ୍ ଯୋଉ ପ୍ରକାର ରେଟ୍ ହେଲାଣି ଆପଣ କୋଇଲା ଚୁଲା ୟୁଜ୍ କରନ୍ତୁ। କାହିଁକି ନା କୋଇଲା ଚୁଲା ଗୋଟେ ଥର ଲାଗିଗଲା ପରେ ସେ ଲିଭିଲା ଯାଏଁ ବହୁତ ଖାଦ୍ୟ ରୋଷ ତ ହେଇପାରିବ, ଆଉ ଗ୍ୟାସ୍ ଯୋ ପ୍ରକାର ରେଟ୍ ହେଲାଣି ସେଇଟା ଆ, ଆପଣଙ୍କୁ ବେଶୀ ଖର୍ଚ୍ଚ ଚାଞ୍ଜିଲେ।
ଆଁ, ହଁ ଗ୍ୟାସ୍ ତ ବହୁତ ରେଟ୍ ହେଲାଣି କଣ କରିବା କୁହ ବା? କୁ-କୋଇଲା ତୋମେ ଯୋଉ ଆଇଡିଆ ଟା ଦେଲ ବହୁତ ଭଲ ଆଇଟିଆ, ମୁଁ ଆମ ମେନେଜର୍ କୁ କଥା ହଉଚି ଦେଖିବା କଣ କରିବା।
ଆଚ୍ଛା। ଆଚ୍ଛା, ଆଚ୍ଛା, ତାହେଲେ ଆପଣ ଉଁ, ଆସିବେ ଆମର ଭୋଜି ହଉଛି ଏବେ ବାଇଶ ତେଇଶ ତାରିଖ ଆଡ଼କୁ। ଆପଣ ଆସିବେ ନିଶ୍ଚୟ ଠିକ୍ ଅଛି?
ହଁ, ହଁ ମୁଁ ଯିବି, ଯିବି। ସାମାନ୍ ମୁଁ ଚାଉଳ ପନିର୍ ଧରିକି ଯିବି। କନଫର୍ମ।